ହାଲୋ। ହାଲୋ।
ହଁ ହାଲୋ।
ହଁ ହାଲୋ।
ହଁ କୁହନ୍ତୁ ସୁବଲା।
ମୋ କଥା ଶୁବୁଚି ଭଲରେ?
ହଁ ହଁ ଶୁଭିଲା କୁହନ୍ତୁ।
ଓହୋ ଆଉ କଣ କରୁଥିଲେ?
ହଁ ଏବେ ବସିଛି
ସକାଳୁ ଖାଇ ପିଇବାସାରିଲାଣି
ହଁ ସକାଳ ଖାଇବା ଜଳଖିଆ ଖାଇଥିଲି ଚା ବିସ୍କୁିଟ୍ ଖାଇଥିଲି। ବସିଛି ଆଉ
ମୁଖ୍ୟ ଖାଦ୍ୟ ହେଇଗଲାଣି ଚାହା ବିସ୍କୁଟ
ଚା ବିସ୍କିଟ ଟିକେ ଖାଇଦେଲେ ତାପରେ କାମ ଆରେ ଲାଗି ପଡିବା କଥା। ନଳିକି ଭାତ ସେ ତିଆରି କରିକି ପିଲାମାନଙ୍କୁ ଦେଇକି ତାପରେ କିଛି ଖାଇବ ଆଉ
ହଁ ଆଉ ସକାଳେ ଘରେ କେହିଟାହାନ୍ତି କି ଆପଣଙ୍କର ମାନେ ଏକୁଟିଆ ରହୁଛନ୍ତି ନା କଣ?
ନାଇଁ ନାଇଁ ପୁଅ ଅଛି ପୁଅ ଆଜି ସ୍କୁଲ ଯାଇନି। ତାର ଟିକେ ଦେହ ଭଲ ନାହିଁ ସ୍କୁଲ ଯାଇନି ମୋତେ ବି ଟିକେ ଭଲ ଲାଗୁନି।
ସିଏ ପାଠ ପଢୁଛି ଆଉ ମୁଁ ବସିଛି
ଓ ପୁଅ ତାହେଲେ ବଡ ନା ମୁଁ ବି ମୁଁ ଆମର ଟିକେ ବଡ ପରିବାର ନା ଆମ ଘରେ ମୋ ଯୋଡେ ଯା ଆମର ମୋର ମୋ ଦି ଯା ଙ୍କର ଏମିତି ହେଇକି ତିନିଟା ଚାରିଟା ପିଲା ଆମର ତ ସକାଳୁ ସମତେ ସ୍କୁଲ ଯାଉଛନ୍ତି ହଁ ହଁ ଆଉ ସେ ଯେଉଁ ସମ ସ
ଟିକେ ଟିକେ ବଡ଼ପାଟିରେ କୁହନ୍ତୁ ସୁବୁନି
ଆଉ ମୁଁ ବି ବଡପାଟିରେ କହୁଛି କାଇହିଁ ମତେ ବି ଆପଣଙ୍କ କଥାଟା ଭାରି ମାନେ ଧୀରେ ଧୀରେ ଶୁଭୁଛି। ତ ମୁଁ କହିଲି ବୋଧେ କଣ ବୋଧେ ପ୍ରୋବ୍ଲେମ ଅଛି ନେଟୱାର୍କ ର। ହାଲୋ ହଁ ଆଉ ଯୋଉ ସେଇ କଥା କହିଲି ପିଲାମାନେ ସବୁ ସ୍କୁଲ ଯାଇଛନ୍ତି ପିଲା ଏଡା ସବୁ ଛୋଟ ଛୋଟ ନା ଷଷ୍ଠରେ ପଡୁଛି ବଡ ଝିଅଟି ସାନାଟି ତୃତୀୟରେ ପଡୁଛି ସେଇ ଯୁଗୁ ତାଙ୍କ ହଁ ତାଙ୍କ ମାନଙ୍କୁ ସବୁ ଖାଇବାକୁ ପତ୍ର ଦେଇ ବାହାର କଲା ବେଳକୁ ଟିକେ ଉକଷ୍ଟ ପଡୁଛି ଆମକୁ ଆଉ ସକାଳୁ ଆଉ
ହଁ ହଁ ହଁ ସକାଳେ ସ୍କୁଲ ତ ଏବେ ତ ପିଲାଙ୍କର ହେଇଯିବ ଆଉ ଆଉ ସେ ସକାଳୁ ଆଉ ହେବନି ହେଇଗଲାଣି?
ହଁ ହଁ ଏଇ କାଲିଠୁ ହେଇଗଲା ପରା ଏଇ ଯୋଉ ଟିକେ ଥଣ୍ଡା ପାଗ ଦେଖିକି କରିଦେଲା ଗମେଣ୍ଟ ଯେ ଦେଖିଲା ବେଳକୁ ସେଇ ଦି ଦିନ ହେଲାଣି କାଲି ଆଜି ଦି ଦିନ ଭାରି ଜୋରରେ ଖରା ହଉନି?
ଖରା ହଉଛି ଗୁଲୁ ମୁଲୁ ଲାଗୁଛି।
ହୁଁ। ରେ ଖରା ହଉଛି ଆଉ ଭୁବନେଶ୍ଵରରେ ତ ବର୍ଷା ସବୁବେଳେ ହଉଛି ଏବେ ଆଉ ଆମ ଏପଟେ ଜଟଣୀ ପଟେ ନାହିଁ ଆଉ। ହଁ ଆପଣଙ୍କ ଘର କୋଉଠି କି?
ଭୁବନେଶ୍ୱର।
ହଁ ହଁ ସେ ସେଇପଟେ ମୁଁ ସ୍ଵାମୀ ଯାଉଛନ୍ତି ନା ସେ ଚାକିରରି କରିଛନ୍ତି ସେଇଠି ଭୁବନେଶ୍ୱରରେ ମ ବିେଶ୍ୱରରେ ତା ସେ ସବୁଦିନ କହିବେ ଏପଟେ ଭାରି ଜୋରୋରେ ବର୍ଷା ହେଉଛି ସନ୍ଧ୍ୟାବେଳକୁ
ନାଇଁ ଭୁବନେଶ୍ୱର ର ସବୁ ଜାଗାରେ ବର୍ଷା ନାହିଁ ମୋ ଗୋଟେ ଗୋଟେ ଜାଗାରେ ବର୍ଷା ହଉଥିବ ସେଇ ପାଖ ପାଖାପଖ ଦେଖିବେ ଆଉ ଗୋଟେ ଜାଗାରେ ବର୍ଷା ହଉନଥିବ।
ହଁ ସେ ହଁ ସେଇଆ। ଆଉ ପୁଅ ବଡ଼ ମାନେ ସେ କଉଠି ପଢ଼ୁଛନ୍ତି କେଉଁ କଲେଜରେ?
ନାଇଁ ମୋ ଛୋଟ ପୁଅଟେ ମୋର।
ଅଛ ଚତୁର୍ଥ ରେ ପଢୁଛି ମତେ ସବୁା ବଡ ପୁଅ କଲେଜରେ ପଢୁଛନ୍ତି ମୁଁ କହିଲି ଓ
ନାଇଁ ନାଇଁ ଚତୁର୍ଥରେ ପଡୁଛି ଛୋଟ ଗୋଟଏ ପୁଅ।
ଓହୋ ଛୋଟ ବହୁତ ନା? ହୁଁ ସେଇ ଭୁବନେଶ୍ଵର କୋଉ ସ୍କୁଲର?
କୁ
ଅହ ଆଉ ଏଇନା ସକାଳୁ ତାହେଲେ ଆଜି ଓହୋ ସକାଳୁ ସ୍କୁଲ ତାଙ୍କର ଏବେ ହେଲେ ଦଶଟା ବଳିଆ ହେଲେ ବି ହବନି ସେ
ନା ହଁ ସକାଳୁ ସବୁବେଳେ ଏବେ ଖରା ପାଇଁ ସାତଟାରୁ ଏଗାରଟା କରିଥିଲେ।
ହୁଁ।
ଗଲା ପରେ ଯେମିତି ତାଙ୍କର ଆଟା ରୁ ତିନିଟା ହୁଏ ଆଉ। ଛୋଟ ଛୁଆ ତ ତାଙ୍କର ସବୁ ସେ ତିନିଟା ପର୍ଯ୍ୟନ୍ତ ରୁହେ। ଦିଟା ପର୍ଯ୍ୟନ୍ତ ରୁହେ ଗାଡିରେ ଆସିଲା ପରେ ତିନିଟା ହେଇଯାଏ।
ଓହୋ ଆ ଏଇନା ଆପଣଙ୍କର ଘରେ ସବୁ କଣ ସବୁ ସକାଳେ ଖାଇବା ପିଇବା ବନଉଛନ୍ତି ଦିଇପର ପାଇଁକି?
ଦି ପର ପାଇଁ କରି ସାରିଲିଣି।
କରିସାରିଲେଣି?
ହଁ କରିସାରିଲିଣୀ। ଆଜି ହେଇଛି ଡାଲି ଭାତ ପାମ୍ପଡ଼ ତାପରେ କୁନ୍ଦୁରି ଆଳୁ ଭଜା। ଆଉ ପୋଟଳ ପୋଟଳ ଆଳୁ ତରକାରୀ ହେଇଛି।
ହଁ ଆଉ ସବୁ ବଢିଆ ବଢ଼ିଆ ଖାଇବା କରୁଛନ୍ତି ଆଉ। ଆଳୁ ତରକାରୀ କଣ କଷା କଷା ନା ଝୋଳ? ହଁ ହୋ
ଆପଣଙ୍କର
ଆମର ତ ସେଇ ଆଜି କଣ କୁନ୍ଦୁରି ଆଳୁ ଦେଇକି କଣ ଇଏ ପୋସ୍ତକ ଦେଇକି ବାଦାମ ଦେଇି ସେଇଠି ହେଉଛି ଆଉ କାଙ୍କଣ ଆଳୁ ଭଜା ହବ ସଜନାଶାଗ ଟିକେ ଭଜା ହବ। ଡାଲି ଏମିତି ସବୁ ଆ ସଜନା ସାାଗର ଅଛି ନା ନାାଇଁ ଘର ପଖରେ
ନାଇଁ ସଜନା ଶାଗ ମୋର ବହୁତ ପ୍ରିୟ ମୁଁ ଆଉ କୋଉ ଶାଗ ବେଶୀ ଭଲ ପାଏନି ସଜନା ଶାଗ ଖାଏ କିନ୍ତୁ ସଜନା ଶାଗ ଏଠି ଏତେ ମିଳେନି ଆଉ ଯାହାର ବି ଗଛ ତାଙ୍କୁ ତ ଏମତି ଯିଏ ଦେଲେ ଖୁସିରେ ଆଉ ସେମିତି ମାଗ ହବନି ନା ସ ବିକା ବି ହୁଏନି ଏଠି ହଁ
ନାଇଁ ସଜନା କା କିନ୍ତୁ ଭଲ ନା ଦେହ ପାଇଁକା
ହଁ ସଜନା ଶାଗ ମତେ ଭଲ ଲାଗେ ମତେ ବେଶୀ ଭଲ ଲାଗେ ସଜନା ଶାଗ ଟା ଭଜଟା ଖାଏ ହଁ ବହୁତ ଭଲ ଲାଗେ ସବୁ ଶାଗଠୁ ସଜନା ଶାଗ ଭଲ ଲାଗେ
ଆମ ବାଡିଶାର ଖାଲି ସଜନା ଶାଗ ଗଛ ଏବେ ଏଇ ବର୍ଷ ନୂଆ କି ଗୋଟେ ଜାମୁକୋଳି ଗ କିଛ ଛୋଟିଆଟେ ଆଣିକି ଲଗେଇଥିଲେ ଇଏ ତ ସେଇଟା ମାନେ ଭଲ ଗଛ ଟା ଛୋଟିଆ ଗଛରେ ଫଳିଛି ଯେ ସେ ଖୁନ୍ଦି ହେଲା ଭଳିଆ ଜାମୁକୁୋଳି ପୁଣି ବଡ଼ ବଡ଼ ଯେମିତି ହଁ ପୁରା ବଡ଼ ବଡ଼ ଜାମୁକୁୋଳି ସେମିତି ସମସ୍ତେ ବାହରେ ବସିକି ଯିଏ ଆାଉଛନ୍ତି ସିଏ ତୋଳିକି ନେଇକି ଯାଉଛନ୍ତି ଅଛନ୍ତି ବଡ ବାରିଟା ତଁ
କେବେ ଯିବି ଆଉ ଜାମୁକୋଳି ବି ମୋର ବହୁତ ପସନ୍ଦ ଯିବି ଆଉ ସଜନା ଶାଗକୁ ଜାମୁକୋଳି ଧରିକି ଆସିବି ଆଉ
ହଁ ହଁ ୟାଙ୍କରାରି ପସନ୍ଦ ଗଛ ଲଗେଇବାକୁ ଏ ବ ସବୁ କେତେ କୋଉଠି ବେଲଗଛି ଗଛ ଗୋଠେ ପଣସ ଗଛ ଲିଚୁ କୋଳି ଗଛ ସବୁ ମାନେ ଯେ ଯେ କୌଣସି ଗଛ କ ଜନ ବାରେ ମିଳିବ ସବୁ ଗଛ ଗୁଡା ସବୁ ମାନେ ଦେଇକି ସାର ପିଡିଆ ଫିଡିଆ ଦେଇକି ତାକୁ ପୁରା ଭଲ ସୁନ୍ଦର ହେଇକି ଅଛି ବେଲ ଫଳୁଛି ଗୋଟେ ବେଲ ଆପଣ ତାକୁ ପିଇବେ ଯଦି ମାନେ ଟୋଟାଲ ଘର ସମସ୍ତେ ପିଇଦେବେ ଆଠ ଦଶ ଜଣ ଲୋକ। ଏତେ ବେଲ ମାନେ ପଣା ହବ ଗୋଟିଏ ବେଲରେ ପୁରା ରସଳୁଆ ବେଲରେ।
ବଡ ବେଲ ଆଉ।
ହଁ ଛୋଟିଆ ଗଛଟେ କିନ୍ତୁ ତା ଦେହରେ ଦଶ ପନ୍ଦରଟା ବର୍ଷକୁ ହବ। ଭଲ ବେଲ ହୁଏ ହିନ୍ଦୀ ଏଇ ଅଛି ଆଇ ମିଶି ମାସି ସବୁ ରହୁଛୁ ଜଣା ନି ସମୟଟା କେତେଳେ ପଳଛି ଶା ଶାଶୁ ଅଛନ୍ତି ଶ ଶଶୁର ମୁ ବାହ ହେଇକି ଆସିଲା ପୂର୍ବରୁ ଚାଲି ଯାଇଥିଲେ। ଆଉ ଏଇ ଯା ମାନେ ଯୋଡିଏ ଯା ଅଛନ୍ତି ଆଉ ମୋର ତ ଦିଟି ଝିଅ ତାଙ୍କରି ପାଇଁ ତ ଏଇ ସକାଳୁ କିଏ କହିଲା ମୁଁ ସରୁ ସରୁ ଆଳୁ ଭଜା ଖାଇକି ଯିବି ସକାଳୁ ଖାଇଗଲା ଏଇନା ନଅଟା ବେଳକୁ ଯାଉଛନ୍ତି ନା ଭାତ ଯୋଡେ ଯୋଡେ ଖାଇ ଦେଇେଇକି ଯାଉଛନ୍ତି ପଖାଳ ଭାତ। ଜଣ କଲା ମୁଁ ମୋତେ ବାଇଗଣ ଟିକେ ଛାଣିକି ପଖାଳରେ ଖାଇକି ଯିବି। ତାପରେ ତ ଟିଫିନ ନେଇକି ଯିଏ ବୋଲି ସିଏ ତିନି ଜଣଙ୍କ ପାଇଁ ସୋୟାବିନ୍ ବଢି ଆଳୁ ତାକୁ ଟିକେ କଷା କରିକି ପରଟା କରିକି ଦେଲି ଏଇନା ଚାଲିବ ଦି ଖାଇବା ସବୁ ରୋଷେଇବାସ ସରିଲେ ସ୍ଵାମୀ ବି ଯିବେ ଅଫିସ ଖାଇକି ଯିବେ ତାକୁ ନେବେ ପୁଣି ତାଙ୍କର ଟିଫିନ ସନ୍ଧ୍ୟା ବେଳକୁ ନେବେ ଆଜି କହୁଥିଲେ ଟିକେ ମୁଢି ମୁହାଁ ଟିକେ ବନାଅ ମୁଢି ମୁହାଁ ଖାଇଛନ୍ତି।
ହଁ ହଁ ମୁଢି ମୁହାଁ ଭଲ ଲାଗେ ଆପଣ ଜାଣିଛନ୍ତି। ତିଆରି ଜାଣିଛନ୍ତି?
ଘରେ ବନାନ୍ତିନି ମୁଢି ମୁହାଁ କେବେ?
ନାଇଁ ମୁଁ ବନାଏନି ଆମ ବୋଉ ବନାନ୍ତି ମୋ ବୋଉ
ହଁ।
ଖାଇଛି ମୁଁ କେବେ ମୁଁ କେବେ ମାନେ ସେମିତି ବନେଇନି।
ତଥାପି କଣ ଏଇଭଳିଆ ଜିନିଷ କଣ ଭଲ ଆସି ଆପଣଙ୍କୁ ମାନେ ଏମତି ଯେମିତି ଲୋକ କୋରା କି ପିଠା କି ମୁଢ଼ ମୁଆଁ
ହଁ ପିଠା ନାଁ ମୋ ଆସେ ମୋ ସେ ପିଠାବି ଆସେ କିନ୍ତୁ ମ
ହଁ
କେବେ କରିନି ଘରେ ପିଠାପଣା କରେ ଆଉ ଆପଣ ଜାଣିଛନ୍ତି ବୋଧେ।
ହଁ ମୁଁ ସେମିତି ସେମିତି ଏଇ ଶାଶୁଙ୍କ ପାଖରୁ ଟିକେ ଶିଖିଛି ମୁଁ ବାହା ହେଇକି ହେଲା ମତେ କି କିଛି ଆସୁନଥିଲା ବାଇଶି ବର୍ଷରେ ବାହାଘର ଉଁ କିଛି ଆସିନଥିଲା ଏଇଠି ଆସିଲା ପରେ ଏଇ ଶାଶୁଙ୍କ ପାଖରୁ ସବୁ ଶିଖିଛି ଆଉ ଯାହା।
ହଁ ହଁ ହଁ।
ଆଉ ଇଏ ପିଠା ଯଉ ଆମର ଆରିସା ପିଠା ଆସେ।
ଆରିସା ପିଠା ନା ମତେ ଆସେନି କରିଦେବି କିନ୍ତୁ ମୁଁ କେବେ କରିନି ସେଇଟା ଟିକେ ଯନ୍ତନୀ ଭୁଲ ଭାଲ୍ ହେଇଗଲା ମାନେ ପିଠା ଖରାପ ହେଇଯିବ।
ହଁ ପିଠା ଫା ଫାଟିଯିବ ପୁରା ମାନେ ମୁହଁକୁ ଛିଟିବି ହଁ
କରିନି।
ହଁ ରାଶିକୋରା ଜାଣିଛନ୍ତି?
ହଁ ଜାଣେ।
ହଉ ତାହେଲେ ଖାଦ୍ୟ ପଦାର୍ଥ ଉପରେ ଭଲ ଜିନିଷ ଜାଣିଥିବେ ଏଇ ସବୁ ଜିନିଷ
ଏ ସବୁ ହଁ ଟିକେ ଜାଣିନି ସେ ହଁ ବୋଉ କରେ ମୁଁ ଦେଖେ କିନ୍ତୁ କେବେ ମୁଁ ଏମିତି ନିଜେ କରେନି। ଆଉ ଏମିତି ନାହିଁ କି ଆମେ କରିପାରିବାନି କରିପାରିବା। କିନ୍ତୁ ଇଚ୍ଛା ମାନେ କରିବି ତ କେବେ ଆଉ।
ହଁ ହଁ ଭଲ ମାନେ ଆଗରୁ ଟିକେ ବୋଉ ସେ ଥିଲେ ସେ କରିଦଉଥିଲେ ସିଏ ମାନେ ବି ଭଲ ଆମେ ଖାଉଥିଲେ ଖାଲି ନିଜ ଉପରୁ ପଡିଲା ବେଳକୁ କଷ୍ଟ ହଉଛି କରିବାକୁ ଆଉ ନା।
ସେ ଯୋଉ କୋରା କହିଲେ, ମତେ ଟିକେ ଭଲ ଲାଗେନି। ଆଉ,
ଅଁ,
ମୁଢି ମୂଆଁ ଏମିତି ମୁଁ ଖାଏ। ତେ ମତେ ଭଲ ଲାଗେନି। ଆରିସା ପିଠା ବି ମତେ ଭଲ ନୁହେଁ ନା। ସେଥିପାଇଁ କରେନି ଆଉ। ହଁ ହଁ। କାକେରା ମୋର ବହୁତ ପସନ୍ଦ, କାକେରା କରେ। ଆ ସୁଜି ହଉ ଅଟା ଦିଟା ଯାକ। ହଁ।
ଆମର ତ ଏଠି ଜଣେ ଅଛନ୍ତି। ଡ଼ମଣୀ ମନ୍ଦିର ଅଛନ୍ତି ତାଙ୍କ ପାଖରେ ପିଠା ଭୋଗ ହୁଏ। ମାନେ ତମେ ଯେତ ତେଳେଯିବ ସେତେବେଳେ ପିଠା ଭୋଗ ସେ ଗୋଟେ କରନ୍ତି ପିଠା ତାଙ୍କର ଆ ଯଉଁ ଅଟା କା କାରା ମାନେ ଖାଇବୁନି ଜିନି ପାଟିରୁ ଛାଡିବନି ତା ଭିତରେ ଯୋଉ ପୁର ଦିଆହେଇ ତ ବଢିଆ ଲାଗିବ ପୁରା କାଜୁ, ପିସ୍ତା, ବାଦାମ ସବୁ ପଡିଥିବ। ହୁଁ ହୁଁ, ଜଟଣୀରେ ଡମଣୀଆ ମନ୍ଦିର ଆସିବେ ବଢ଼ିଆ ଜାଗାଟା। ହଉ ହଉ ମୁଁ ପଛରେ ଲଗେଇବି। ହଉ।